ଓ ହେଲୋ।
ଅଁ
ଆଲୋ ଭାଇ ନମସ୍କାର।
ହଁଁ ନମ୍
ହଁ ଭାଇ ଭଲ ଅଛି ଆପଣ କେମିତି ଅଛନ୍ତି?
ହୁଁ ଏବେ ଶୁଭା ଗଲା।
ସରିଲାଣି ନା ଚାଲିଛି ରୋଷେଇ?
ଆଉ ରୋଷେଇ ଚାଲିଛି ପରା।
ଆଉ କୁଆଡେ ବୁଲା ବୁଲି କରି ଯାଇଥିଲ ନା କଣ?
ହଁ ଯାଇଥିଲି ଟିକେ ଆଜି ଟିକେ ବୁଲିବା ପାଇଁ ଯାଇଥିଲି ମାର୍କେଟ ପଟୁ ଟିକେ।
ଆଚ୍ଛା।
ସେପଟ ଟିକେ ମନ୍ଦିର ଟିକେ ଦର୍ଶନ କଲି ସଉଦାନ ଏମ ତି ଏକା ବୁଲି ଯାଇଥିଲି ଏ ମନ୍ଦିର ଟିକେ ଦର୍ଶନ କଲି ଆଉ ଆସିଲି ଆଉ।
ହଁ।
ଆପଣ କୁଆଡେ ଯାଇଥିଲେ ବୁଲିବା ପାଇଁ?
ହଁ ମୁଁ ଯାଇଥିଲି ଏମିତି ବୁଲିବା ପାଇଁ ଚାଲିବା ପାଇଁ ଯାଇ ଆଉ ଚାରି ଜଣ ହେଇକି ଆସିଯଗ ପଞ୍ଚିଛ ଆଉ
ଓହୋ।
ହୁଁ ହୁଁ।
ଆଉ ଆପଣଙ୍କର କଣ ଖାଇବା ହେଇଗଲାଣି କି?
ନା ନା ଖାଇବା ଏବେ ରୋଷେଇ ଚାଲିଛି। ଖାଇଆ ହେଇନି ଆଉ ହବ।
ଖାଇବାରେ କଣ କରୁ ଖାଇବାରେ କଣ କରୁଛ?
ଖାଇବାରେ ଆଜି ଭାତ ଡାଲି ଆଉ ପନିର ତରକାରୀ।
ହୁଁ କାରଣ ପନିର ଟିକେ ଭଲ ଲାଗେ ତ। ଆମର କୋ ଟିକେ ସାାବଧ ମତେ ବେଶୀ ପସନ୍ଦ ସେଥିରୁ ଆମର ସାଧା ଟିକେ ଅଧିକ। ବଢିଆ ଆମିଷ ଅପେକ୍ଷା।
ଆମିଷ ମାନେ କଣ ଅଣ୍ଡା ବି ଖାଅନି ନା କଣ?
ହଁ ଅଣ୍ଡା ଖାଏ କାଇଡୁ ଅଣ୍ଡା ଭଲ ଲାଗେ ଚିକେନ୍ ଟା ଏତେ ଭଲ ଲାଗେନି କାହିଁକିନା ସେଟା ଖାଇ ଖାଇ ଅଧିକ ଇଛା ଶକ୍ତିଟା ପଳଉଛି।
ହୁଁ।
ହୁଁ କହ। ଅଧା ହେଇନି ଆଉ। ଘରର ଲୋକ ବି ଟିକେ ଆମିଷ କମ ଖାଆନ୍ତି। ତ ସେ ଯୁଗୁରୁ ଦେ-ଖାଆନ୍ତି ଅଧିକାଂଶ ଲୋକ। ସାଧା ଖାଆନ୍ତି ତ ସାଧା ଆଣ- ଆଣା ହେଇଚି ଆଉ।
ଓହୋ ମାନେ ତମ ଚିକେନ୍ ଖାଅ ଯେ ମାନେ ସେଇଟା ଦେଶୀ -ଦେଶୀ କୁକୁଡ଼ା ଖାଉନା ବିଦେଶୀ ବାଲା?
ନାଇଁ ନାଇଁ ଚିକେନ୍ ବିଦେଶୀ। ଦେଶୀ ତ ଭଲ ଲାଗେ ଦେଶୀ ତ ଆଉ ମିଳୁଚି କି ସବୁବେଳେ ଆଉ ଖାଇବ ବୋଲି ଦେ ଦେଶୀର ଚାହିଦାଟି ବି ଅଧିକା।
ହଁ।
ହୁଁ ଗାଁକୁ- ଗଲେ ଗାଁ ଆଡେ ଗାଁ ରେ ଗଲେ କେବେ କେନ୍ତି ସେ ଦେଶୀ କୁକୁଡ଼ା ନେଇକି ଖାଇବା କଥା ତାର ସ୍ଵାଦ ମାନେ ମଜା ଅଲଗା।
ହୁଁ।
ହୁଁ। ଯଉ ବ୍ରଏଲର ଯାହା ଅଛି ସେ ଯାକର ଏବେ ଆଉ କିଛି ସ୍ଵାଦ ଏତେ ଲାଗେନି। ମନ ଭରିଯାଏ ଖାଇ ଖାଇ।
ହିଁ ମାନେ ମ-ମତେ ବି ସେଗୁଡା ଖାଇବା ପାଇଁ ଭଲ ଲାଗେନି କାହିଁକି ନା ସେଗୁଡାକୁ ଫାର୍ମିଂ କରିଲା ବଳକୁ ମୁଁ ଦେଖିଚି ନା। ଆମପଟେ ଗୋଟେ ଫାର୍ମିଂ ଅଛି ଯେ ମାନେ ସେ ପଟ
କେମିତି କଣ କରନ୍ତି ଫାର୍ମିଂ କୁ-ଆମର?
ହେଟା ବାହା- ମାନେ ଛୋଟ ବେଳୁ ଆଣିବେ ତାପରେ ତାକୁ ଗୋ ଗୋଟେ ମାସ ଭିତରେ ତାକୁ ବଡ଼ କରିକି ଉଁ -ବିକିବେ ଆଉ ବେପାର କରିବେ ଆଉ। କଣ ସେଇଟା ଇଞ୍ଜେକ୍ସନ୍ ଫିଞ୍ଜେକ୍ସନ୍ ସପ୍ତାହକୁ ସପ୍ତାହ ଇଞ୍ଜେକ୍ସନ୍ ଦେବେ ସେ ଟୀକା ଗୁଡ଼ାକ ତାପରେ ସେମାନଙ୍କୁ ବାହାରକୁ ବି ଛଡା ଯାଇନି ସେ ଗୋଟେ ଠା ହେକି ମାନେ ଏମତି। ଜେଲ୍ ରେ ରହିଲା ଭଳିଆ ଆଉ ଗୋଟେ ଠେଇଁ ରହିବେ। ଏଥିପାଇଁ ସେମାନେ ହୃଷ୍ଟ ପୁଷ୍ଟ ନାହିଁ ନା ଖାଲି ଇଞ୍ଜେକ୍ସନ୍ ଯାହା ସେଗୁଡାକ ଖାଇ ଖାଇ ବଢି ଯାଉଚନ୍ତି ଆଉ।
ମେଡ଼ିସିନ୍ ଦେଇକି ହିଁ ତାଙ୍କୁ ବଢା ଯାଉଚି ତ ସେଇଟା ଆମର ଦେହ ପାଇଁ ତ କ୍ଷତିକାରକ
ହୁଁ।
ଆ ଅଧିକ ମେ ସେମାନେ ଯଉଟା ଆମର ତିନି ଚାରି ମାସ ହେବ କୁ ତାଙ୍କେ ସେଟା କୁ ତାଙ୍କେ ତାର ଓଜନ ବଢେଇ ଦଉଚନ୍ତି ଓଜନ ବଢେଇ ଦେଲେ ସେ ଫାର୍ମିଂରେ ଚଲାବୁଲା ଖାଲି ଗୋଟେ ଜାଗା ରେ ହିଁ ରହିଯାଉଛନ୍ତି ତାଙ୍କର ବ ହୁଁ ଓଜନ୍ ଟା ବଢେଇ ଦିଅନ୍ତି ତ ସେଇଟା ମୋର ତୋ ପାଇଁ ବେଶି ସେ କ୍ଷତିକାରକ ତା ଠୁ ଭଲ ତାଠୁ ଭଲ ଦେଶୀ କୁକୁଡା କଣ ଖାଇଲେ ଆହୁରି ଭଲ।
ହୁଁ।
ଇ ଦେଶି ଚାଷ ହୁଏ ନା କଣ ସେପଟେ ଫାର୍ମ ଅଛି ନା କଣ୍? ଦେଶି କୁକୁଡ଼ାର
ନା ଦେଶୀ -ଦେଶୀ କୁକୁଡାର ଫାର୍ମିଂ ନାହିଁ ହେରା ବିଦେଶୀ କୁକୁଡା ନା। ତାର ଚାହିଦା ଟିକେ ଅଧିକ ଅଛି ହେଥିପାଇଁ ହେଟି କମ୍ ଦାମ୍ ରେ ଫ ମିଳୁଛି ନା ସେଥିପାଇଁ ତ ତା ଚାହିଦା ଅଛି ସେଥିପାଇଁ ସେଇଟା ଫାର୍ମିଙ୍ଗ ଟା ହେଇଯାଇଛି ଆଉ ହ
ହଁ ଏଟ ତ ଘରେ ଘରେ କିଏ ଇଛା ରଖନ୍ତି ପଶନ୍ତି ନା
ଏଁ।
ହଁ ଲେ। ତମ ଘର ରଖିଛ କିି ଦେଶୀ କୁକୁଡ଼ା?
ନା ମୋ ଘରେ ନାହଁ। ମାନେ ଏମତି ରୋଗ ଫୋଗ ଆଇଲେ ମରି ଯାଉଛନ୍ତି ନା। ସେଥିପାଇଁ ଆଉ ରଖା ରଖି ନାହିଁ ଏଗୁଡାକ ବହୁତ ଯେ ଏତେଥର ରଖିଲେ ବି ମରିଯାଉଚନ୍ତି ରୋଗ ଆସୁଛି ମରିଯାଉସନ୍ତି ଆଉ ଦୁଃଖ ଲାଗୁଛି। ଗୋଟେ ପଶିଲା ଜିନିଷ ଗୋଟେ ମରିଚ ଘରର ଭଲ ଲାଗୁଛି ନା କଣ ଯେ ସେଥିପାଇଁ ଆଉ ରଖାାରୁଖି ନାହିଁ।
ହଁ ହଁ ହଁ। ଯ ସ ଏଁ।
ଆଉ ଆପଣ ଆପଣ କେବେ ରଖିଛନ୍ତି ଆପଣ କୁକୁଡା ରଖିଛନ୍ତି କି?
ହୁଁ ନାଇଁ ନାାଇ ଆମର ଏଠି କିଛି ସେମିତି କିଛି ରଖିିନୁ ତ ଗାଁ ରେ ହିଁ ଯାହା ଦେଶୀ କୁକୁଡା ଟିକେ ବୃଥି ମାନେ ଏମିତି ଘରେ ଫାର୍ମିଂ ସେମିତି କିଛି ନାହିଁ ଘରେ। ତିନିଟା ଦେଶୀ କୁକୁଡା ଅଛି ସେଥିରୁ ଅଣ୍ଡା ଫଣ୍ଡା ବି ତାଙ୍କେ ଦିଅନ୍ତି ତ ହେଇକି କେତେଟା ମରିଯାଉଛନ୍ତି କେତେଟା ଅଛନ୍ତି। ସେମିିତି।
ହଁ ଏ। ତମକୁ ଏମତି ମାନେ ଦେଶୀ କୁଡ଼ାର ଅଣ୍ଡା ଖାଇବା ପାଇଁ ଭଲ ଲାଗେ ନା ଏମତି କିଣା ଅଣ୍ଡା ଖାଇବା ପାଇଁ ଭଲ ଲାଗେ?
ହଁ ଦେଶୀ କୁକୁଡାର ଅଣ୍ଡା ଭଲ ଲାଗେ ଅବସ୍ୟ ଟିକେ ଛୋଟ ଥାଏ। କିନ୍ତୁ ଭଲ୍ ଲାଗେ। ଖାଇଲା ଭଳିଆ ଟିକେ ଫିଲ୍ ଲାଗେ କିନ୍ତୁ ଆମର କିଣା ଅଣ୍ଡା ହେଲେ ସେତେ ହେନି ଯେତିକି ଦେଶୀ କୁକୁଡା ର ଅଣ୍ଡା ସ୍ୱାଦୁ ଥାଏ।
ହୁଁ ହନେ ଟେଷ୍ଟ ବି ଆସେନି ଆଉ ବାସ୍ନା ବି ଟିକେ ଅଲଗା ପ୍ରକାର ହୁଏ ଆଉ।
ହଁ ସେଟା ଓରି ଲାଗ ଭାଙ୍ଗ। ଦୀବର୍ଷକେ କଲି। ଔଷଧ କିଛି ପ୍ରୟୋଗ କରା ଯାଏନି ସେଠି ତୋ ଏବେ କ ତୁମ ଉପରେ ହୁଏଡ ଆମର ହଜାର ଯୋଉ ବିକ୍ରି ହବ ଅଣ୍ଡା ସହିତ କୃତ୍ରିମଉପାୟରେ ତାଙ୍କର ଫାଟ୍ରି ଯାଇ କିନା କେତେ କରିିଚନ୍ତି ତ ସେଇଡା ତାଙ୍କେ ବହୁତ ସା କିଛି ଗାଡିଘନେଥିବେ। ଯହାରେ ଘରେ ବାତ ହଁ ସତକଥା ଆମକୁ ଏତୋ ଲୋଗିନେ। ରହ ରହ ଅଣ୍ଡାଳୁ କିଆଁ।
ହଁ।
ମୁଁ ବି ଥିଲି।
ଆଉ ପନିର ଟା କେମିତି ରୋଷେଇ କଲେ ବୋଲେ ଅଧିକ ଟେଷ୍ଟେ ଲାଗିବ ତମେ ଜାଣିଛ?
ସେଣି ଅପ୍ଲ ହଁ।
ଆମ୍ବ ଆପଣ ଶବୁ ପାଚି ସାରିଲାଣି। ମାନେ ଆମ୍ବ ତ ସରିବା ଉପରେ ଅଛି ମାନେ ଏମତି। ଯୋଉ ଲଗେବା ଆରମ୍ଵ। ଯୋଉ ବେପାରୀ ମାନେ ସେମାନେ ଯୋଉ ଲଗେଇଛନ୍ତି ସେଗୁଡାକ ଅଛି ଆଉ। ଏମିତି ଦେଶୀ ଆମ୍ବ ଗଛ ଗୁ ଡାକ ସ ସେଇଟାକୁ ସବୁ ସ ହେଲାଣି
ଏଇ ଯୋଉ ଆମର ଇଏ ଆମ୍ୱ କଣ କଲମି କଲମି ଆମ୍ୱ ତ?
ହଁ ହଁ ସେଗୁ ସେଗୁଡାକ ଅଛି ଆଉ।
ସେ ଗୁଡ଼ା ହିଁ ସେଗୁଡାକ କଲିମି ଏବେ ହୁଏ ପାଚିବା ସମୟ ଅଛି ମାନେ ଯେତେବେଳେ ଆରମ୍ଭ ହୁଏ ତଳି ଯେତେବେଳେ ବୁଣନ୍ତି ତ ସେ କଲମୀ ଆମ୍ବ ଯାକ ସେ ସମୟରେ ପାଚେ। ପାଚିଲେ ଆମ୍ୱ ଯେତେବଳେ ଦେଖେ ଆମ୍ବ ସରିଯାଏ ତ କଲମି ଆମ୍ୱ ପାଚି ପଣସ ବି ହେଇଥାଏ।
ହୁଁ।
ପଣସ କେମିତି ପଣସ ଭଲ ଲାଗେ ଖାଇବା ପାଇଁ।
ହଁ ପଣସ ଭଲ ଲାଗେ।
ହୁଁ ସେଟ କଣ ଆପଣ ଯୋଉ ପଣସ ବରା ବନାନ୍ତି ଖାଇଛନ୍ତି ନା ନାଇ ଦେଖଛନ୍ତି କି?
ହଁ ଏବେ କାଲି ହିଁ ଖାଇଥିଲି ବୁଢୀଆ ଲାଗିଲା ଆଉ।
ହୁଁ ହୁଁ ହୁଁ ହଉ। କରିହୁଏ ପଣାସର ମଞ୍ଜି ସେଇଟା ବି ସିଝିକି ପୋଡ଼ିକି ଖାଆନ୍ତି ଏଇଟା ବି
ହଁ ସେଇଟା ମାନେ ଏମିତି ଶୀତ ଦିନରେ ଖାଇଲେ ଅଧିକ ଟେଷ୍ଟ ଲାଗେ ଆଉ। ମଞ୍ଜି ପୋଡିିକି ଖାଇବାରେ ଶୀତ ଦିନରେ ଅଧିକ ଟେଷ୍ଟ ଲାଗେ।
ହଁ ସେଟା ମାନେ କାଢିକି ର ରଖିଥିବେ ସେମାନେ ହଁ କାଢିକି ରଖିଥିବେ ହୁଁ ହୁଁ ହୁଁ।
କାଢିକି ରଖିଥିବେ ତାପରେ ଶୀତ ଦିନେ ଯେତଳେ ହୁଁ।
ହୁଁ। ମାନେ ସେ ଯାକ ନଷ୍ଟ ବି ହୁଏନି ଭାଇ କିନ୍ତୁ ଅଧିକ ଅଧିକ ଯଦି ରହିବ ନଷ୍ଟ ହେଇଯିବ ଆଉ। ଆଉ ଆମ ପଣଷ ଇଏ
ଖାଇ ଖାଇସାରିଲା ପରେ ଗୋଟେ ଦିନ ପରେ ହିଁ ସେ ଖାଇଦବ କଥା। ନାଇଁ ତ ଅଧିକ ଦିନ ରହିଲେ ତାର
ହୁଁ
ଫିମ୍ପି ଲାଗିଯାଏ ଯୋଉ କଉ
ହୁଁ
ହୁଁ ଆଉ ଆପଣଙ୍କ ସେ ସା କେତେବେଳେ ଆମ୍ବ ଆମ୍ବ ଆମ୍ବୁଲ ଆଉ ଯାହାବି ସେଟା ବନଛନ୍ତି ନା ନାଇଁ।
ହୁଁ ଆମ୍ବୁଲ ଆଉ ଖଟା ଖଟା। ସେଗୁଡାକୁ ସବୁ ବନା ଯାଉଛି ତ।
ହୁଁ ହୁଁ ହୁଁ। ହଉ ସେ ଋତୁ ଅନୁସାରେ ତ ହଉଛି ଅଳଦା ବି ହଉଛି ଆମକୁ ଖାଇବାକୁ ପଡିବ ଆଉ। ହଉ ଆପଣଙ୍କ ସହିତ କଥା ହେଇ ବହୁତ ଖୁସି ଲାଗିଲା ଆଉ ଧନ୍ୟବାଦ ରହିଲି।
ଆଜ୍ଞା।
ହୁଁ।